ଭଲ ଅଛି ଆଉ ତମେ କୁହ?
ହଁ ଭଲ ଆଉ ହଠାତ ଆଜି ଶିବରାତ୍ରି କଥା ମନେ ପଡ଼ିଗଲା।
ମୋରବି ୟୁଟ୍ୟୁବରେ ଲିଙ୍ଗରାଜ ମନ୍ଦିରର ପୁରୁଣା ଭିଡିଓ ଦେଖୁଥିଲିତ।
ଆଚ୍ଛା ଶିବରାତ୍ରି ବେଳେ ଭୁବନେଶ୍ଵର ପରିବେଶ ପୁରା ଅଲଗା ପ୍ରକାର ଥାଏନା।
ହଁ ଠିକ୍ କଥା କହିଲ ସେଦିନ ସାରା ରାତି ଭକ୍ତମାନଙ୍କ ଭିଡ଼ ଥାଏନା।
ହଁ ତମେ କେବେ ଜାଗରେ ଦେଖିବାକୁ ଯାଇଚ?
ହଁ ଥରେ ଯାଇଥିଲି ଲୋକଙ୍କ ଭିଡ଼ ଦେଖି ଆଶ୍ଚର୍ଯ୍ୟ ହେଇଗଲି ପୁରା।
ମୁଁ ଟିଭିରେ ଦେଖିଥିଲିକି ମହାଦୀପ ଉଠିଲା ବେଳେ ସମସ୍ତେ ହର ହର ମହାଦେବ ବୋଲି କୁହନ୍ତି।
ହଁ ସେଇ ମୁହୂର୍ତ୍ତଟା ବହୁତ୍ ସୁନ୍ଦର ଲାଗେ।
ହଁ ଆମ ଘରେ ମା ପ୍ରତିବର୍ଷ ଉପବାସ କରନ୍ତି।
ଆମ ଘରେ ମଧ୍ୟ ମା ସକାଳୁ ପୂଜା ପାଇଁ ପ୍ରସ୍ତୁତିବି କରନ୍ତି।
ଛୋଟବେେଳେ ମୁଁ ଭାବୁଥିଲିକି ଏତେ ସମୟ ନଖାଇ କେମିତି ରୁହ
ହୁ ହୁ ମୁଁ ବି ସେଇ କଥା ଭାବୁଥିଲି।
ଏବେ ବୁଝୁଚି ଏହା ଭକ୍ତି ଆଉ ବିଶ୍ଵାସର କଥାନା।
ହଁ ସାଙ୍ଗ ଶିବରାତ୍ରି କେବଳ ପର୍ବ ନୁହେଁ ଏହା ଏକ ଆଧ୍ୟାତ୍ମିକର ଅନୁଭୂତି।
ହଁ ଶିବଙ୍କର ସ କେଉଁ ଗୁଣ ସବୁଠାରୁ ଭଲ ଲାଗେ କହିଲ?
ତାଙ୍କର ସରଳତା ମହାଦେବ ମହାଦେବ ହୋଇ ମଧ୍ୟ ସେସବୁ ମାନେ ସାଧାରଣ ବହୁତ୍ ସାଧାରଣ ଜୀବନ ଯାପନ ସେକରନ୍ତି ତାଙ୍କର ସେ ସବୁ କିଛି ନାହିଁ। ଅନ୍ୟ ଦେବତାଙ୍କଠୁ ସେ ସବୁଠୁ ଭିନ୍ନ ସେଥିପାଇଁତ ସେ ଦେବଙ୍କ ଦେବ ମହାଦେବ।
ହଁ ମତେବି ତାଙ୍କର ଧର୍ଯ୍ୟ ଭଲ ଲାଗେ।
ସତ କଥା।
ଆଚ୍ଛା। ଶିବରା ତ୍ରିରେ ବି ରାତି ପର୍ଯ୍ୟନ୍
ହ୍ୟାଲୋ।
ହ୍ୟାଲୋ।
ହଁ କଣ କଇଲେ?
ମୁଁ କହିଲି ଶିବରାତ୍ରିରେ କେତେ ରାତି ପର୍ଯ୍ୟନ୍ତ ଉଁ ଚେଇଁକି ରହିଚ କହିଲ।
ଥରେ ଚେଷ୍ଟା କରିଥିଲି କିନ୍ତୁ ରାତି ଦିଟା ବେଳୁକୁ ଶୋଇ ପଡିଥିଲି।
ହି ହା ହା ମୋର ମଧ୍ୟ ସେଇ ଅବସ୍ତା।
ସଖାଳୁ ଉଠି ମାଙ୍କୁ କହିଲି ମା ସାରା ରାତି ଜାଗିଥିଲେ।
ତାପରେ
ତାପରେ କଣ ମା କହିଲେ ତତେ ଘୁମୁଥିବା ଦେଖ୍ ମୁଁ ଦେଖୁଛି। ହୁଁ ହୁଁ ହୁଁ ହଁ ଅହଁ ଅହଁ।
ଆଚ୍ଛା ଲିଙ୍ଗରାଜ ମନ୍ଦିର ଯାଇଛ କି? ହଁ ମୁଁ ବୋହୁତ ଥର ଯାଇଥିଲି। ଆଛା ମୋର ବି ଇଚ୍ଛା ଅଛି ଥରେ ଶିବରାତ୍ରି ବେଳକୁ ଯିବା ପାଇଁ।
ଭିଡ ବହୁତ ଥାଏ କିନ୍ତୁ ଅନୁଭୂତି ଖୁବ୍ ଭଲ।
ଆଚ୍ଛା।
ଶିବରାତ୍ରି ଆସିଲେ ମତେ ଭଜନ ଶୁଣିବାକୁ ଭଲ ଲାଗେ।
ମୋର ମଧ୍ୟ ବିଶେଷ କରି ଓମ୍ ନମଃ ଶିବାୟେ। ଜପକୁ ଜପ ଶୁଣିଲେ ମନ ଶାନ୍ତି ହେଇଯାଏ ପୁରା।
ବାପାରେ।
ଆଜିକାଲି ଜୀବନରେ ତ ଏତେ ବ୍ୟସ୍ତତା ଯେ ଏଭଳି ପର୍ବ ଆମକୁ ଟିକେ ଶାନ୍ତି ଦିଏ ନା।
ଠିକ୍ କଥା। ଆଚ୍ଛା କହିଲ କି ଛୋଟବେଳେ ତୁମର ଶିବରାତ୍ରି କେମିତି କଟୁଥିଲା?
ବୋହୁତ ଭଲ ମନେ ଅଛି ମୋର। କାହିଁକି ନା ପ ସଖାଳୁ ମା ଘର ସପା କରୁଥିଲେ ତାପରେ ପୂଜା ପାଇଁ ବେଲପତ୍ ତ୍ର ଫୁଲ ବି ସବୁ ଆଣୁଥିଲେ କେତେ ଭଲ ଥିଲା ସେଦିନ।
ହଁ ଠିକ୍ କଥା ଆମ ଘରେ ମଧ୍ୟ ଅପା ସକାଳୁ ଯାଇ ବେ ବେଲପତ୍ର ଆଣୁଥିଲେ।
ହଁ ମୁଁ ତ ସେତେବେଳେ ଜାଣିନଥିଲି ବେଲପତ୍ର ଏତେ ମହତ୍ତ୍ୱ କଣ।
ମୁଁ ବି। ପରେ ଜାଣିଲି ଯେ ମହାଦେବୁଙ୍କୁ ପୂଜାରେ ବେଲପତ୍ର ପୂଜ୍ ଉଁ ତାଙ୍କ ମହାଦେବଙ୍କ ପୂଜାରେ ବେଲପତ୍ରର ସ୍ତାନ ବିଶେଷ ସ୍ତାନ ଅଛି ବେଲପତ୍ରର।
ହଁ ମୋ ଜେଜେମା ଏସବୁ ବି ବିଷେୟେରେ ବୋହୁତ କାହାଣୀ କହୁଥିଲେ।
ହଁ ମୋର ଜେଜେମା ମଧ୍ୟ ସନ୍ଧ୍ୟାରେ ବସି ଶିବ ପାର୍ବତୀଙ୍କ କଥା ଶୁଣାନ୍ତି।
ଆଜି ସେ ସମୟ ମନେ ପଡିଲେ ବୋହୁତ ଭଲ ଲାଗେ ନା।
ହଁ ସତେରେ ସେତେବେଳେ ମୋବାଇଲ ନଥିଲା କିନ୍ତୁ ବୋହୁତ ଖୁସି ଥିଲା।
ଠିକ୍ କହିଲେ ସାଙ୍ଗ ଏବେ ସବୁ କିଛି ଅଛି ସମୟ ବୋହୁତ କମ୍ ନା।
ହଁ ତୁମେ କେବେ ଶିବରାତ୍ରି ଦିନ ମନ୍ଦିରରେ ପାଣି ଢାଳିଚ।
ହଁ ଅନେକ ଥର ସଖାଳୁ ସଖାଳୁ ଯାଏ ଯାଇଥାଏ।
ଆଚ୍ଛା ମୁଁ ବି ଯାଏ ମନ୍ଦିରରେ ଘଣ୍ଟ ଶବ୍ଦ ଶୁଣିଲେ ଭଲ ଲାଗେ।
ହଁ ଗୋଟେ ଅଲଗା ଶାନ୍ତି ମିଳେ ଘଣ୍ଟ ଶବ୍ଦ ଶୁଣିଲେ।
ହଁ ତମର ପ୍ରିୟ ଶିବ ମନ୍ଦିର କୋଉଟା?
ଲିଙ୍ଗରାଜ ମନ୍ଦିର ଦେଖିବା ପରେ ସେଇଟା ମୋ ପ୍ରିୟ ହେଇଯାଇଚି ଆଉ ଲୋକନାଥ ମନ୍ଦିର ବି।
ଆଚ୍ଛା ମୋର ଏ ଯାଏ ଯିବା ହେଇନି।
ସୁଯୋଗ ମିଳିଲେ ନିଶ୍ଚୟ ଯିବ ବୋହୁତ ସୁନ୍ଦର ଲାଗିବ ସେଠି ଗଲେ।
ଆଚ୍ଛା ଶିବରାତ୍ରି ବେଳେ ତୁମେ କେଉଁ ରଙ୍ଗର ଡ୍ରେସ୍ ପିନ୍ଧିବାକୁ ପସନ୍ଦ କର?
ସାଧାରଣତଃ ଧଳା କିମ୍ବା ହାଲକା ରଙ୍ଗ।
ମୁଁ ମଧ୍ୟ ଧଳା ଡ୍ରେସ ପିନ୍ଧି ଶିବରାତିରେ ମ ଧଳା ଡ୍ରେସଟା ଶିବରାତ୍ରି ମାହୋଲଟା ଅଧିକ ଭଲ ଲାଗେ ନା।
ହଁ ଫଟୋ ମଧ୍ୟ ଭଲ ଆସେ।
ଠିକ ଶେଷରେ ଫଟୋ କଥାକୁ ଆସିଗଲେ
ହଁ ହଁ ଆରେ ଫଟୋ ନଥିଲେ ସମୃଦ୍ଧି କେମିତି ରହିବ ସ୍ମୃତି ଗୋଟେ ରହିବା ଆବଶ୍ୟକ।
ସେ କଥା ଠିକ୍।
ଆଚ୍ଛା ତମେ କେବେ ଭାବୁଛ ମହାଦେବଙ୍କ ଭକ୍ତ ଏତେ ଅଧିକ କାହିଁକି?
ମତେ ଲାଗେ ତାଙ୍କର ସରଳତା ପାଇଁ।
ହଁ ରାଜା ରାଜା ହଉ କି ସାଧାରଣ ଲୋକ ସମସ୍ତେ ତାଙ୍କ ସମାନ ଭାବରେ ପୂଜା କରନ୍ତି।
ହଁ ମହାଦେବଙ୍କ ବିଷୟରେ ଗୋଟେ କଥା ମତେ ବହୁତ ଭଲ ଲାଗେ।
କଣ?
ସେ ଅଳ୍ପରେ ସନ୍ତୁଷ୍ଟ ହେଇଯାଆନ୍ତି ବୋଲି କୁହାଯାଏ।
ହଁ ସେଥିପାଇଁ ତ ତାଙ୍କୁ ଭୋଳାନାଥ ବୋଲି ବି କୁହାଯାଏ।
ଆ ଶିବରାତ୍ରି ବେଳେ ତମର ସବୁଠାରୁ ପ୍ରିୟ ଅଂଶ କଣ?
ରାତିରେ ଦୀପ ଜଳାଇ ପୂଜା କରିବ ବହୁତ ଭଲ ଲାଗେ ମତେ।
ମୋର ବି ମହାଦୀପ ଦେଖିବା ହଉଛି ଭଲ ଲାଗେ ମହାଦୀପ ଦେଖିବା ପାଇଁ।
ହଁ ମହାଦେବ ଉଠିବା ବେଳେ ସମସ୍ତଙ୍କ ମୁହଁରେ ଯୋଉ ଭକ୍ତି ଦେଖାଯାଏ ସେଇଟା ସତରେ ବହୁତ ଅଲଗା ବହୁତ ନିଆରା।
ଠିକ୍ କହିଲ ସାଙ୍ଗ।
ଆଚ୍ଛା ଆସନ୍ତା ଶିବରାତ୍ରିରେ କିଛି ପ୍ଲାନିଂ ଅଛି ତମର?
ନାଇଁ ଏଯାଏ ତ ନାହିଁ କିନ୍ତୁ ମନ୍ଦିର ଯିବା ତ ନିଶ୍ଚିତ।
ଆମେ ତୁମେ ଏକା ସାଙ୍ଗରେ ଯିବା ନା?
ବହୁତ ଭଲ ହବ।
ତାହେଲେ ଏବେଠାରୁ ପ୍ଲାନିଂ ଫାଇନାଲ।
ଠିକ୍ ଅଛି ଫାଇନାଲ ହେଲା।
ଚାଲ ଏବେ ଟିକେ ପାଣି ପିଇ ଆସୁଛି ହେଲା।
ହଉ ଠିକ୍ ଅଛି ମୁଁ ଅପେକ୍ଷା କରୁଛି ଯାଅ।
ହ୍ୟାଲୋ ଆସିଗଲି ମୁଁ ପାଣି ପିଇକି।
ଠିକ ଅଛି ଆଉ ସନ୍ଧ୍ୟାବେଳେ ଚା ଫା ପିଅନିକି?
ନାଇଁ ମୁଁ ଚାହା ପିଏନି ତମେ ଚାହା ପିଅ?
ନାଇଁ ଏମିତି ବେଳେ ବେଳେ ଇଚ୍ଛା ହେଲେ କଫି ଟିକେ ପିଏ ଆଉ। ଆକ୍ଚୁଆଲି ଗରମ ଗରମ ଜିନିଷ ପିଇବା ପାଇଁ ହିଁ ଭଲ ଲାଗେନି।
ମତେ ଡର ଲାଗେ ଚାହା ପିଇବା ପାଇଁ ମୋ ଜିଭ ଫୁଟୁକା ହେଇଯିବ।
ସେ ସେ ସେମ୍ ସିଚୁଏସନ ସେଇଥିପାଇଁ ତ ମତେ ଗରମ ଗରମ ଜିନିଷ ସ ପିଇବା ପାଇଁ ଭଲ ଲାଗେନି।
ହଉ ଚାହା ବନେଇକି ଦିଅ ସନ୍ଧ୍ୟାବେଳେ ଘରେ?
ହଁ ବନେଇକି ଦିଏ ହଁ ବନେଇକି
ହଉ ତମ ଘରେ କିଏ କିଏ ସବୁ ଅଛନ୍ତି ଏବେ?
ମୋ ମମି ମୋ ଦୁଇ ନନା ଅଛନ୍ତି ଆଉ ଭାଉଜ ମୁଁ ଗୋଟେ ଛୋଟ ଝିଅ।
ଆଚ୍ଛା।
ଆଉ ତମ ଘରେ ସମସ୍ତେ କି କିଏ ଅଛନ୍ତି?
ମମି, ବାପା ଆଉ ମୋ ଭଉଣୀ ଭାଇ ମୁଁ। ଆମେ ପାଞ୍ଚ ଜଣ ଆଉ।
ହଁ ଆଛା ତମେ ହ୍ୟାଲୋ ତମ ଘର ପାଖରେ ଶିବ ମନ୍ଦିର ଅଛି?
ହଁ ଅଛି ପ୍ରତିଭ ହଁ ପ୍ରତିବର୍ଷ ମା ଯୋଉ ଓଷା କରନ୍ତି ଯାଉ ତାଙ୍କ ସହିତ ସକାଳେ ପ୍ର ସକାଳୁ ଯାଏ ମନ୍ଦିର। ସେ ଆମ ପାଖରେ ଥିବା ଆମ ପାଖରେ ଥିବା ଶିବ ମନ୍ଦିରକୁ ଆମେ ଯାଉ ମେଳା ବି ହୁଏ ଶିବରାତ୍ରିରେ ମେଳା ବି ପଡେ ସେଠି ଆମ ପାଖରୁ ଗୋଟେ ଦିଟା ଗାଁ। ତିନି ଚାରଟା ଗାଁ ଲୋକ ଆସନ୍ତି ସେଇ ମେଳାକୁ।
ଆଚ୍ଛା ଆଚ୍ଛା। ଭଲ ଲାଗୁଥିବ ନା?
ହୁଁ।
କହିଲି ଭଲ ଲାଗେ ନା ଯିବା ପାଇଁ?
ହଁ ହଁ ମନ୍ଦିର ଯିବା ସହିତ ମେଳା ବୁଲା ବି ହେଇଯାଏ। ହଁ ହଁ କିନ୍ତୁ ଶିବରାତ୍ରିରେ ହଁ ପ୍ରତିଦିନ ତ ଏମିତି ପ୍ରତିଦିନ ଦର୍ଶନ ହୁଏ ତ ସମୟ ଅଭାବରୁ ପ୍ର ପ୍ରତିଦିନ ତ ଯାଇ ହୁଏ ନା ସୋମବାରକୁ ସୋମବାର ଯିବା ହୁଏ ଆଉ ତାପରେ ବି ଶିବ୍ର ଶିବରାତ୍ରିରେ ବେଶୀ ଭଲ ଲାଗେ ମନ୍ଦିର ପୁରା ସଜା ହେଇଥାଏନା ଆଉ ତା ପାଖରେ ମେଳା ବି ଗୋଟେ ପଡି ସେ ମନ୍ଦିର ଯିବାକୁ ଯିବା ହେଇଯାଏ ମେଳା ବୁଲା ବି ହେଇଯାଏ।
ଠିକ୍ କଥା କହିଲ ସାଙ୍ଗ। ଠିକ କଥା କହିଲା ମତେ ତ ସବୁଦିନ ମତେ ଇଚ୍ଛା ହୁଏ ସବୁଦିନ ଜାଗର ହୁଅନ୍ତା କି ମୁଁ ସବୁଦିନ ଦୀପ ବସି ଜାଳନ୍ତି ବହୁତ ହି ଶାନ୍ତି ଲାଗେ ମ ମୁଁ ତ ଭାବେ ମନ୍ଦିର ପାଖରେ ଖାସ୍ ଆମ ଘରଟା ହେଇଥାନ୍ତା ମୁଁ ପ୍ରତିଦିନ ଯାଆନ୍ତି ମନ୍ଦିର କୁ।
ହୁଁ ହୁଁ
ଆଛା ତମର ସବୁଠୁ ପ୍ରିୟ ଠାକୁର କିଏ କୋଉ ଠାକୁରଙ୍କୁ ବି ବେଶୀ ଭଲ ପାଅ।
ଏମିତି ସବୁ ଠାକୁରଙ୍କୁ ତ ମା-ମାନେ କିନ୍ତୁ ଶିବ ଆଉ ହୁଁ। କ୍ରିଷ୍ଣାଙ୍କୁ ବେଶୀ। ମାନେ ଆଉ ବେଶୀ ବିଶ୍ୱାସ କରେ। ଯାହା ବିି କିଛି ଅସୁବିଧା ହୁଏ ମୁଁ ସେ ଦି ଜଣଙ୍କୁ ହିଁ ଜଣାଏ
ଆଚ୍ଛା।
ହୁଁ ମତେ ଲାଗେ କି ଲୋକମାନଙ୍କ ଅପେକ୍ଷା ତାଙ୍କୁ କହିବା ତମର ମନେ କଥା ସେଇଠି ଖାଲି ଶୁଣିକି
ହଁ ଲୋକମାନେ ଶୁଣିକି କାଲି ପରିହାସ କରିବେ ହଁ। ପରିହାସ କରିବେ ସେ ଅସୁବିଧାରେ କେବେ ବିି ତୁମ ସେ ଅସୁବିଧାରେ ସେମାନେ ସାଥ ଦେବେ ମତେ ପରିହାସ କରିବେ
ହଁ ତା ଅପେକ୍ଷା ନିଜ ମନ କଥା ଯାଇକି ଭଗବାନଙ୍କୁ ଜଣେଇବ ସବୁଠୁ ବେଟର। ମନକୁ ପୁରା ଶାନ୍ତି ଲାଗିବ ଶାନ୍ତି ଲେଖିବ ଲାଗିବ ଆଉ କିଛି ଭୟ ବି ନ ଥିବ କି ପରେ ଇଏ ମୋ କଥା ନେଇକି ଆଉ କାହା ଆଗରେ କହିଦବ ସେମିତି କିଛି ଭୟ ବି ନଥିବ।
ଠିକ କଥା କହିଛ। ଯାହା ଆଜି ତମ ସହିତ କଥା ହେଇ ବହୁତ ଭଲ ଲାଗିଲା।
ହଁ ମତେ ବି ଭଲ ଲାଗିଲା ହଉ ରଖୁଛି। ପରେ କଥା ହବା ହଉ।